କୁହନ୍ତୁ।
ମୁଁ କହିଲି ଆପଣ ଏବେ ଫ୍ରି ଅଛନ୍ତି?
ହଁ ହଁ ଫ୍ରି ଅଛି କହୁନାଆନ୍ତି ଏଇ ତ ବାହାରୁଥିଲି ଏଇ ଅଫିସିରୁ ଜଷ୍ ଫେରୁଚି ଆଉ ଚାଲି ଚାଲି ଯାଉଛି ଘରୁକୁ ଆଉ।
ହଁ। ମୁଁ କହୁଥିଲି ଯେ ମୁଁ ତ ମାନେ ମୁଁହର କେମତି ଯତ୍ନ ନିଅନ୍ତି ମୁଁ ଜା ମୁଁ କିଛି ଜାଣିନି ମାନେ କେମିତି କଣ କଣ ଲଗାନ୍ତି ଯୋଉ ତ ମୁଁହ ମାନେ କେମିତି ମୁଁହ କହିଲ ମାନେ ଯାହା ବି ଗୋଟେ ଲଗଉଛି ମାନେ ଗାଲ ଦିଟା ଆଙ୍କ ଯିନ୍ତି ନାଲି ପଡିକି ନା କୁଣ୍ଡେଇ ହଉଚି ଆଉ ସବୁ ସମୟରେ ମାନେ ଏଠି ଉଁ କଁ ହଉ ଏବେ ସିନା ନାଲି ପଡିକି ଖାଲି ଉଁ ମାନେ ବ୍ରଣ ବାହାରରିକି ରହୁଛି ତ ଆପଣ ଜାଣି ଥିବେ ଯେ ବ୍ରଣ
ଆପଣଙ୍କ କଥା ଟିକେ ଇଏରେ ଶୁଣା ହଉଛି ଟିକେ ଭଲରେ
ହଁ କୁହନ୍ତୁ
କହିଲେ ଯେହେତୁ ଆପଣଙ୍କର ବୟସ ଟିକେ କମ୍ ଏଇ ସମୟରେ ବ୍ରଣ ଫ୍ରଣ ଟିକେ ହୁଏ ମୋର ବି ମୁଁ କହୁଚି ଅ ମୁଁ ଯେବେଠୁ ପନ୍ଦର ବର୍ଷ ଯାଏ ମୋ ମୁହଁରେ କିଛି ନଥିଲା କିନ୍ତୁ ପନ୍ଦର ବର୍ଷ ପରଠୁ ମୋର ହଟାତ୍ କଣ ହେଲା ଆଉ ବ୍ରଣ ଫ୍ରଣ ବାହାରିକି ପୁରା ମୁହଁ ପୁରା ଅଏଲି ସ୍କିନ୍ ହେଇ ଯାହା କିଛି ପଡିଲାନି। ନା କୌଣସି ସାବୁନ୍ ନା ଫେସୱାସ୍ ନା କ୍ରିମ୍ ଯାହା ଲଗେଇଲେ ମୋର ପୁରା ଇଏ ମୁଁ ବୋହୁତ କ କଷ୍ଟ କ ଏଇ ଠି ଦେଖାଏ ସେଇଠି ଦେଖାଏ ଡକ୍ଟର ଦେଖାଏ ଏଇ କ୍ରିମ୍ ଲଗାଏ ସେ କ୍ରି କୌଣସି ଥିରେ ମୋର କିଛି ହୁଏନି। ତାପରେ ମୁଁ ମଝିରେ ମଝିରେ କଣ କଲିି କେତେ ଜଣ ଏମତି ଘରେ କୁହନ୍ତି ଆଲୋବେରା ଘି କୁଆରୀ ଯୋଉ କୁହନ୍ତି ଘି କୁଆଁରୀ ଲଗେଇଲେ କିନ୍ତୁ ଘି କୁଆଁରୀ ମୋର ଲଗେଇଲା ବେଳୁ କୁ ମୁହଁରେ ଖାଲି କୁଣ୍ଡେଇ ହୁଏ। ଏମତି ହେଇକି ମୋରେ ସବୁବେଳେ ହୁଏ, ମୁଁ ବହୁତ କିଛି ଚେଷ୍ଟା କଲି ଅ କାଇଁ ମୋର ସବୁବେଳେ ରୁହେ, କିନ୍ତୁ ମୁଁ ଦେଖିଲି ଆପେ ଆପେ ଯେତେବେଳେ ମୁଁ ଏମତି ଚବିଶ ପଚିଶ ବର୍ଷ ହେଇଗଲି ତାପରେ ମୁଁ କଣ ଦେଖିଲି ମୁଁ ତ କେବେ ନା ଫେସୱାଶ ଲଗାଏ, ନା ସାବୁନ ଲଗାଏ, ନା କଣ ନା କୌଣସି କ୍ରିମ ଲଗାଏ କିଛି ଲଗାଏନି। କିନ୍ତୁ ମୁଁ ଦେଖିଲି ଆପେ ଆପେ କେ କମିଗଲା। ହଁ କିନ୍ତୁ ଆଉ ଗୋଟେ ଜିନିଷ ଅଛି ଯେ ଯେତେ ମାନେ ଆପଣ କସ୍ମେଟିକ୍ ଟାକୁ ଯେତେ ଦୂରେଇ ରହିବେ ଭଲ, ଆଜିକାଲି କଣ ଭଲ ଦେକ୍ ଖାଯିବ ଏଇ ନାଁ ରେ ଏତେ ମାନେ ଅ ସିନ୍ଥେଟିକ୍ ଜିନିଷଟା ଏତେ ହେଇଗଲାଣି ସେଇ ସବୁ ଆମେ କିଛି ସମୟ ପାଇଁ ଭଲ ଦେଖା ହେବା ଚକ୍କରରେ ମାନେ ଜିନିଷ ଗୁଡାକ ଆହୁରି ଖରାପ କରିଦଉଛି ମୁଁ ତ କ ଏଇ ସବୁ ଜିନିଷ ବୟସ ଅନୁସାରେ କିଛି ସମୟ ପାଇଁ ଆସେ ତାପରେ ଆପେ ଆପେ ସେଇଟା ହିଁ ହରମୋନାଲ ଚେଞ୍ଜେସରେ ଯେତେବେଳେ ହରମୋନାଲ ବଦଳିବ ଆପେ ଆପେ ସେଇଟା ଦେଖିବେ ଠିକ ହେଇଯିବ। ସେଇଥିରେ ଯେତେ ଅଧିକା ଲଗେଇବେ ଇଏ କରିବ ବେ ସେତେ ମାନେ ଜିନିଷଟା ଖରାପ ହବ ଆଉ ଗୋଟେ ଜିନିଷ ହବ ଯେ ହଁ ଆପଣ ଘରେ ଯେମିତି ଘରେ ହଳଦୀ ଅଛି କି ହଁ ଆମର ମହୁ ଟିକେ ପଡେ ଚି କି ଦହି ଅଛି ଏଇ ସବୁ ଲଗେଇଲେ ମୁଁ ଏବେ ମୋର ମୁଁ ଏବେ ଯେହେତୁ ଖରା ଦିନ ଉଁ ଏ ଯୋଉ ହା ଖରାରେ ଯାଇକି ପୁରା ଟ୍ୟାନ ପଡିଯାଏ ମୁଁ ନିଜେ ଦେଖିଛି ମାନେ ଏଇ ଯୋଉ ଚାଉଳ ନୁଅ କି ଚାଉଳକୁ ଶୁ ଖେଇକି ଗୋ ମାନେ ଧୋଇ ଦେଇକି ଶୁଖେଇକି ମୁଁ କଣ କରେ ଗ୍ରା ଗ୍ରାଇଣ୍ଡ କରିଦେଇକି ଚୁନା କରିକି ଗୋଟେ ବୋତଲରେ ରଖିଦେଇଛି। ସେ ଚାଉଳ ଗୁଣ୍ଡରେ ଟିକେ ଦହି ଟିକେ ମୁଗ ପକେଇକି ମୁଁ ଲଗାଏ ସେଇଟାକୁ ଯେମତି ସ୍କ୍ରବ କଲା ଭଳି କରିବେ ଦେଖିବେ ଏତେ ମୁହଁ ଚିକଣେଇକି ଆପଣମାନେ ପୁରା ଫରକ ଅ ପନ ପନ୍ଦର ଦିନ ଭିତରେ ମୁହଁରେ ଦେଖିପାରିବେ। ମୁଁ ସେଇ ଜିନିଷଟା କୁ ମୁଁ ନିଜେ ଏକ୍ସପିରିଏନ୍ସ କରିଛି ଆଉ ରହିଲା ବ୍ରଣକୁ ନେଇକି ତ ମୁଁ କହିବି ଏଇଟା ହଉଛି ବୟସ ହିସାବରେ ଆସେ। ଯେ କିଛି ଦେଖିବେ ଯେତେବେଳେ ପୁଣି ଆପଣଙ୍କର ବୟସ ବଢିବ ହରମୋନାଲ ଯେ ମାନେ ବଦଳିବ ସେ ଆପେ ଆପେ ଠିକ କି ଆପଣ କଣ କରୁଛନ୍ତି ଏବେ ତାକୁ ନେଇକି?
ହଁ ତ ମୁଁ କଣ ନା ମୁଁ ମୋତେ ବି ସେମିତି ବ୍ରଣ ଯେତେବେଳେ କୁଣ୍ଡେଇ ହୁଏ ମୁଁ କଣ କରେ ନା ଥରେ ଆମର ସେଇ ଗ୍ରୀନ କଲର୍ ଖାତାରେ ମୁଁ ଲଗେଇଥିଲି ଯେ ଆଉ ସେଇଟା ଆଣିକି ମୁଁ ଯେତେବେଳେ ମୁହଁରେ ମାନେ ପନ୍ଦର ମିନିଟ ଏମତି ସବୁ ଛାଟିକି ପାଣିରେ ପକେଇ ଇଏ ଜରି ଭିତରୁ ଗୋଟେ ହଳଦିଆ ବାହାରେନି ସେଟା ପଳେଇଲା ପରେ ଲଗାଏ ତ ମୁଁ ବି ଲଗେଇଲା ବେଳେ ମାନେ ଆପଣ ତ ଯେମିତି କହିଲେ ଆପଣଙ୍କର କୁଣ୍ଡେଇ ହୁଏ ନୁହଁ ତ ମୋର ବି ସେମିତି ମାନେ ଏମିତିଆ କୁଣ୍ଡେଇ ହେଇବ ଆଉ ଯୋଉ କୁଣ୍ଡେଇ ସେ ଜାଗାଟା ଏମ୍ ଏତେ ଜୋରେ ନାଲି ପଡିଯାଏ ମାନେ ଯେମତି ପଚ୍ଚା ପଡିଯାଏ ଯାଏନି ସେମତି ହେଇ ଯେ ମୋତେ ବହୁତ କାନ୍ଦ ଲାଗେ ଆଉ ତାପରେ ମୁଁ କଣ ମୋତେ ଲୁକ କୁହନ୍ତି ଆଉ ତମ ଘରେ ଏତେ ବ୍ରଣ ହଉଛି ଖରାପ ଦୃଶ ଆଉ ତମେ କିଛି ଅନଲାଇନ ବି ମଗେଇକି ଲଗଉନ। ତ ଅନଲାଇନ ଯ ଆପଣ ସେ ମିଳୁଛି। ତ ମୁଁ ସେତେ ଆଣିଲି ବ୍ରଣ ପାଇଁ ତ ସମସ୍ତେ କହିଲେ କି ଏଇଟା ଭଲ। ଦୁଃଖ ଲଗେଇବ ଆ ଆପଣ ଯେମିତି କହିଲ ଯେ ସେଟାରେ ଅଧିକ ଲଗେଇଲେ ସେଟା ଖରାପ ହେଇଯିବ ମାନେ। ସେ ଜିନିଷଟା ମୋ ସାଙ୍ଗରେ ସେଇଟା ହେଲା ମାନେ ନାଲି ପଡିକି କୁଣ୍ଡେଇକି ସେଟେଇକି ଆଉ ଯେ ବ୍ରଣ ମୁଁ କଣ କଲିି ନା ଆପଣଙ୍କୁ ପଚାରିବା କାରଣ ମୁଁ ଆପଣଙ୍କ ଛଟ ଦେ ଦେଖଛି ଆପଣଙ୍କ ମ ମିଶିକି ଜାଣିଛି ଦେଖୁଛି ଆପଣଙ୍କୁ। ଆପଣ ମୁହଁ ଟା ବହୁତ ଗ୍ଲୋ କରେ ତ ମୁଁ ଭାବିଲି ଦିଦି ମୁ ପଚାରିଦି ଦିଦି ତ କଣ ଯିବେ ଆଉ ସେମତି ମୁଁ ଏମିତି ଭାବିଲି ଆପଣଙ୍କୁ ପଚାରିଲି ସେମତି ଆପଣଙ୍କୁ ଗୋଟେ ଭଲ ସଜେସନ ଦେଲେ ନାଇଁକି ଏ କି ଲଗେଇଦେନି ଲଗେଇବା ଦ୍ଵାରା ଆମର ମୁହଁ ଟା ବେଶୀ ଖରାପ ହିବ କିନ୍ତୁ ଅନ୍ୟମାନୋନ କଣ ଅଛନ୍ତି। ହଁ ତମେ ଏ ଏ ଟା ଆଦା ଆଦେ ମୋ ଖଇା ଭଲ ହେଇଯିବ ମାନେ ଆର ମିଛ ପ୍ରତିଶ୍ରୁତି କରିବାରେ ଯାହା କହୁନେ ଯେ ଆପଣଙ୍କୁ ଯିଏ ପଚାରୁଛନ୍ତି ଆପଣଙ୍କୁ ଜେ ସେ ଯୂଜକ କରୁଛନ୍ତି ବୋଲି ପଚାରୁଛନ୍ତି ଭଲ ଭ
ସେଇ ଠିକ କଥା। ଆଜିକାଲି ମାନେ ଅ ମାର୍କେଟ ରେ ଏତେ ସବୁ ଜିନିଷ ବାଜି ଲୋକ କଣ କରୁଛନ୍ତି ନା ଘରେ ବସିକି ବି ସେଇ ସବୁ ଜିନିଷକୁ ପ୍ରମୋଟ କରୁଛନ୍ତି। ତ ଲୋକଙ୍କୁ ଯେତେବେଳେ ଆପଣ ପଚାରୁଛନ୍ତି ସିଏ ଆପଣଙ୍କର ମନର କଥାଟାକୁ ବୁଝୁନାହାନ୍ତି। ସିଏ ନିଜର କେମିତି ସେଇଥିରେ ମାନେ ମୁନାଫା ହେଇବ। ସେଇ ଜିନିଷ ଟାକୁ ଭାବୁଛନ୍ତି। ତ ସେଇଟା କହିକି ସେ କହିଲ ତୁ ଏଟା ଆଣେ ମୁଁ ଏଇଟା କରିକି ଏୟା ହେଇଗଲା। କିନ୍ତୁ ସେ ସବୁ ମିଛ କଥା। କୌଣସି ବି ମାନେ କୃତ୍ରିମା ମିନଷକୁ ଲଗେଇକି କେବେ ବି ଚର୍ ଆମର ଆମର କୌଣସି ଜିନିଷ ଠିକ ହବନି ଏଇଟା ଗୋଟେ ପ୍ରକୃତିର ଜିନିଷ। ଯେତେ ଘର ପରେ ଜିନିଷ ଅଛି। ତାକୁ ଲଗେଇବା ଯେତିକି ଲଗେଇ ପାରିବା ଆଉ ମୁଁ ତ କହିବି ଏଇଟା ହଉଛି। ଗୋଟେ ହଉଛି ଆମର ଗୋଟେ ଶରୀରର ମାନେ ଯେତେ ଡେଭଲପମେଣ୍ଟ ହଉଛି। ତାର ଗୋଟେ ମାନେ ଗୋଟେ ପ୍ରୋସେସ ତା ସହିତ ଚାଲନ୍ତୁ। କିଛି ମାନେ ଅଧିକା ଲଗା ଲଗି କରନ୍ତୁ ନାଇଁ। ମୁହଁ ଯେତେ ନେଚୁରାଲ ମାନେ ପ୍ରାକୃତିକ ରଖିବେ ସେତେ ଭଲ ରହିବ। ଆଉ ଏଇ ସବୁ ମାର୍କେଟ ରେ ଆଜିକାଲି ଫେସବୁକ୍ ଇନଷ୍ଟାଗ୍ରାମ ଏଇ ସବୁରେ ଯୋଉ ଆସୁଛି ଦେଖଉଛି। ନା ବିଜ୍ଞାପନରେ ଆସିଛି ସେଇ ସବୁ ମିଛ କଥା। ସେମାନେ କେବଳ ମାନେ ଜିନିଷକୁ ପ୍ରମୋଟ କରିବା ପାଇଁ ଏଇ ସବୁ କରୁଛନ୍ତି। ସେଇ ସବୁ ଉପରେ ଭରସା କରନ୍ତୁ ଯେତେ ଅଧିକା ଆପଣ ନୂଆ ନୂଆ ଜିନି ଲଗେଇବେ ଆପଣ ଆପଣ ଚର୍ମ ସହିତ ସେତେ ଏକ୍ସପେରିମେଣ୍ଟ କରୁଛନ୍ତି। ସେତେ ଚର୍ମକୁୁ ଖରାପ କରୁଛନ୍ତି। ମୁଁ ତ କହିବି ବୟସ ସହିତ ଏଇଟା ସବୁ ଜିନିଷ ଧୀରେ ଧୀରେ ଠିକ ହେଇଯିବ। ଆଉ ଯେ ଆପଣ ଦେଖିଥିବେ ଆପଣଙ୍କ ମା ଆମ ମା ମାନେ। ସେମାନେ କଣ କେବେ କିଛି ଲଗେଇଥିଲେ ତାଙ୍କ ମୁହଁରେ କଣ କେବେ କିଛି ହେଇଛି। କହୁନାହାନ୍ତି ଆପଣଙ୍କ ମା କଥା ଟା।
ଆଜ୍ଞା ତ ମୁଁ ବି ମୁ ମାନେ ହଉ ମାନେ ସେ କିଛି ବି ଲଗେଇବେନି କେବଳ ସେ ଯଦି ତାଙ୍କ ମନ କେତେବେଳ ହବ ପହସ ପାଉଡର ଲଗାନ୍ତୁ ନହଲେ ନାହାଁ। ଆ ତ ତାଙ୍କ ମୁହଁ ମାନେ ପୁରା ଚିକଡ ମାନେ ଗୋଟେ କଳା ଦାଗ। ଗ ବି ନାହିଁ ମାନେ ମୁଁ ଛୋଟବେଳୁ ଦେଖୁଛି ଆଜି ବୁଲିନି। କିନ୍ତୁ ଆମେ କଣ ଏଇସବୁ ଜିନିଷ ଲଗେଇଲା ତ ଆମ ମୁହଁ ବେଶୀ ଖରାପ ଲାଗୁଛି ମୋ ତ କହିବି ମୁଁ ଆପଣଙ୍କ କଥାରେ ଆଜିିକ ଅନେଇଲି ଆପଣ ଦେଖୁଦେବେ। ଇଷ୍ଟ ଇାଗ୍ରାମ ରେ କିଏ କିଏ ନକ୍ଲି ଡକ୍ଟର ମାନେ ପଇସା ପଇବା ପାଇଁ ଆମେଛରେ ଦେ ଦେଇ ଯେମିତି ଦଶଟା ଦଶ ରଟା ଦଶଟଶ ଦଶ ରରୁ ଆ ତ ଏମିତି କହିଦଉଛନ୍ତି ମିଛରେ ତ ଆପଣ ତାଙ୍କୁ ଟିକେ ମିକସ କରିବ ହଁ ଏଇଟା ଆପଣ ଲଗାନ୍ତୁ। ଦେଖିବେ ଆପଣଙ୍କ ମୁହଁ ପୁରା ପ୍ଲାମ ହେଇଯିବ ଗ୍ଲେନ ହେଇଯିବ ପୁରା ସଫା ମାନେ ମୁଁହରେ ବ୍ରଣ ଆଉ ସଫା ହେଇ ପୁରା କିଛି ରହିବନି କିନ୍ତୁ ଆପଣ ଦେଖିଲେ ସେଟା ଲଗେଇଲା ପରେ ମାନେ ତା ଓଲଟା ଟା। ଆଉ ମୋର ମୋ ମୁହରେ ମୁଁ ତମ ନିଜେ ଅନୁଭ ମୋ ପାଟିରୁ ସିନା ନାଲି ପଡିଯିବ ବଡ ବଡ ହେଇଥିଲେ ମୁହଁ ଟାଙ୍କ କୁଣ୍ଡେଇ ହବ। ଆଉ ମୋ ବୟସ ଯେତିକି ନୁହଁ ମାନେ ମୋ ମୁହଁଟା ସେମିତି ବେଶୀ ଏଜ ଭଳିଆ ଦେଖାଯାଉଛି। କିଛି ଜାଣିପାରୁନି ଆଖି ତ କଳା ଦାଗ ପଡ଼ିଯାଇଛି ମୁଁ ଶୋଉଛି ଆଉ ଅଳ୍ପ ସମୟ ବି ମୋବାଇଲ ଦେଖୁଛି। ଆଉ ନାକ ସାଇଡରେ ଦେଖିବେ ତେଲିଆ ହେଇକି କେମିତି ଗୋଟେ କଳା ପଡି ଯାଇଚି। ଉଠୁ ସାଇଟରେ ବି କେମିତି ପଢୁଛି ତ ମୁଁ କିଛି ଜାଣିପାରୁନି କହୁନ କଲେ ଏଇଟା ଠିକ ହେବ ବୋଲି।
ଆଉ କ ଆଉ ଗୋଟେ ଜିନିଷବି ଆଉ ଗୋଟେ ଜିନିଷ ମନେ ରଖିବେ ସେଇ ଜିନିଷ ଟା ଆଜି କାଲି ଆମେ ଯୋଉ ଲାପଟପ୍ ମୋବାଇଲ ଟିଭିର ସ୍କ୍ରକ୍ରନ୍ ଉପରେ ସ୍କିିନ ର ଯୋଉ ଲାଇଟ ଗୁଡାକ ଆମ ଚର୍ମରେ ଯେତିକି ପଡୁଛି ମୁହଁ ଉପରେ। କେବଳ ଆଖି ନୁହଁ ସେଇଟା ଚର୍ମ ଉପରେ ବି ରିଆକ୍ଟ କରେ ତ ଯେ ଏତେ ଆମେ ରାତି ଅନିଦ୍ରା ରହୁଛୁ ଆମର ଗୋଟେ ରୁଟିନ ଆମର ଡେଲି ଏତିକି ବେଳେ ଉଠିବା ଏତିକି ବେଳେ ଶୋଇବା ସବୁ ବଦଳି ଗଲାଣି ଏଇ ସବୁ ବି ନିୟମିତ ଆମେ କଣ ଖାଉଛେ ତେଲ ଫେଲ କଣ ଖାଉଛେ ବାହାର ଜିନିଷ ମସଲା ମସଲି ଏଇ ସବୁ ଯେତେ ଅଧିକା ଖାଇବା ସେତେ ଏଇ ସବୁ ଚର୍ମକୁୁ ନଷ୍ଟ କରୁଛି ଆଗ କାଳରେ ତେଲ ମସଲା ନଥିଲା ଲୋକ ଘରେ ଖାଉଥିଲେ ସେମାନଙ୍କର ଦେହ ଭଲ ରହୁଥିଲା ଚର୍ମା ସବୁବେଳେ ସଫା ରହୁଥିଲା କିଛି ରୋଗ ବାଧି ନଥିଲା କିନ୍ତୁ ଆଜି କାଲି ଦେଖନ୍ତୁ ଆମର ନିତ୍ୟ ନନ୍ଦ ନିତ୍ୟନ୍ଦିନ ଜୀବନ ଯାପନ ଆମ ଖାଇବା ପିଇବା ଏ ସବୁ ଆମର ଚର୍ମ ଇଏ ଉପରେ ପୁରା ଚର୍ମ କଣ ପୁରା ଶରୀର ଉପରେ ଏଫେକ୍ଟ କରେ ନା କଣ କହୁଛ
ହଁ ତ ଆପଣ ଯେମିତି କେତେ ଠିକ କାରଣ ମୁଁ ନିଜେ ବି ଏବେ ଆପଣଙ୍କ କଥାରୁ ବୁଝିବି ଜାଣିପାରିବି ଥିବେ ମୁଁ ଯେତେବେଳେ ମାନେ ଏଇ ପାଞ୍ଚ ଛଅ ବର୍ଷର ତଳର କଥା କହୁଛି ମୁଁ ଯେତେବେଳେ ମାନେ ମୋବାଇଲ ବ୍ୟବହାର କରିନଥିଲି ପୁରା ଥିଲା ମାନେ ଗୋଇଠି ଗୋଟେ ବନନଥିଲା ନାଲି ଦବା ଖଣ୍ଡେ ହେଇକି ପଚା କରୁନଥିଲା ଆଖୀ ତଳ କଳା ଦାଗ ପଡିଥିବା କିନ୍ତୁ ଏବେ ସବୁ ହେଇଯାଉଛି କାରଣଁ ମୁଁ ଏବେ ବି ଜାଣିପାରୁଛ କେତେ ଅଳ୍ପ ସମୟ ମୋବାଇଲ କୁ ଦୂରରୁ ମାନେ ଆସ୍ତେ ଆସ୍ତେ ଏକା ଥରେ ହେଇପାରିଲନି ଅଳ୍ପ ଅଳ୍ପ ଦୂରେଇ ଯାଇ ସମ୍ ମାନେ ସମଦାୟ ଦୂରେଇ ଯିବାକୁ ପଡିବ ଏ ଆସ ମାନେ ବହୁ କେବଳ ମୁହ ନୁହଁ ଆହୁରି ଅନ୍ୟ ପ୍ରକାର ଶରୀର ଚର୍ମ ସମସ୍ୟା ଦେଖାଦେଇପାରେ। ହଁ ମୁଁ ଟିିକି୍ ଏବେ ରହୁଛି ପରେ କଲ କରିବି।
ଯେ।
ଏବେ ତ ରହୁଛି।